ହ୍ୟାଲୋ।
ସାର୍ ନମସ୍କାର।।
ନମସ୍କାର ନମସ୍କାର।
କୋଉଠି ଅଛନ୍ତି?
କୋଉଠି ଅଛି ଆଉ ଘରେ ଆଉ।
ଓହୋ ଖିଆପିଆ ସାରିଲାଣି?
ହଁ ଏବେ ତ ଟିକେ ହେଲା ଖାଇଲି ଆଉ।
ହଁ କଣ କଣ
ଭାତ ଡାଲି ଶାଗ ଭଜା। ତାପରେ ଗଲେ ଆମର ଶୁଖୁଆ। ଆଜି ସୁଖୁଆହେଇଯାଇଥିଲା।
ହ ଆଇଶ ବାରଟା ଆଉ।
ଆଇଁଷ ବାର ଟା କଣ ହେଇଥାନ୍ତା ନା କଣ ସେ ଇଛା ଥିଲା ଇଚ୍ଛା ମାନେ ଅଛନ୍ତି ତ ଆଉ କିଛି ହେଇପାରିଲେନି ସେ ପ୍ରାଇେ ସେମାନେ ଖାଇସାରିଲେ ତାପରେ ମୁଁ ଶୁଖାଆ ଟିକେ ଭାଜିଲେ ଆଉ ଖାଇଲି ଆଉ।
ଓହୋ ଆଲ୍
ଆଉ କଣ ହେଇଛି ଆଜି ରବିବାରେ?
ଆମର ତ ଏ ବନ୍ତ ଖିଆ ହେଇନି ଆହୁରି ରୋଷେଇ ଚାଲିଛି।
କଣ ଆଇଟମ୍?
କି ଜାଣି ହେଲା ପରେ ଜଣା ପଡିବ ଲାଗୁଛି ତ ହେଇଥିବ ଆଜି କଣ ଆଇଁଷ ବାଇଁଷ ତ ହେଇନି ଆଜି
ଓହୋ
ସେଇ ଭାତ ଡାଲି ଭଜା। ବୋଧେ ଆଳୁ ଭଜା ବୋଧେ କରାହେଇଛି। ହ ଆଲୁ ବଜାଉ ଭେଣ୍ଡି ଆଉ
ହ ହ ଭଲ କଥା।
ଆଉ ସେ ହିମାଂଶୁ କୋଉଥିଲା କଣ କୁଆଡେ ଯିବା ପାଇଁ ବୁଲିବାକୁ କହିଲେ ହ ନାଇଁ।
ହଁ ବୁଲି ଯିବା କହୁଥିଲା ଯେ ଆଜି ତ ଖରା ହେଲା ବର୍ଷା ଏ ଦେଲେ ଟିକେ ବର୍ଷା ପାଗ କର ମେଘ କରୁଥିଲେ ଯାଇଥାନ୍ତେ ଭଲ ଲାଗିଥାନ୍ତା। ହୁଁ।
ଆ-ଆର ମାସ ଆଡେ ଦେଖିବା ପକେଇବା ଟୁର କେଉଁଝର ଆଡେ।
ହଁ।
ଫୋଟଆ
ଘଟଙ୍ଗା ତାରିଣୀ।
ହୁଁ।
ହଁ କେଉଁଝର୍ ଗଲେ ବି ହବ।
ହୁଁ ତିନି ଜଣ ଭା ଛଅ ଜଣ କେତେ ବାହାରିବା ତିନିଟା ଗାଡିରେ ହେଲେ ଠିକ ହବ ଆଉ।
ହଁ।
କେତେ କିିଲୋମିଟର ହବ କି?
କିଏ ଜାଣେ କେଉଁ ଦୂରତା କେତେ ବାଟ ମୁଁ ଜାଣିନି। ଯାହା ହେଲେ ହୋଉଥିବ ଗୋଟେ ତିନଶହ ଦୁଇଶହ ତିନଶହ ହୋଉଥିବ।
ହୁଁ।
ହଁ କେତେ ହୋଉଥିବ ସେଠି?
ଯାହାହେଲେ ବି ଦୁଇଶହ ତିନିଶହ ହୋଉଥିବ।
ହଁ।
ମୁଁ ତ କେବେ ଯାଇନି।
ହଁ ନାଇଁ ମୁଁ ଯାଇଥିଲି ଯେ ଖାଲି ଘଟଗାଁ ତାରିଣୀ ଯାଇକି ପଳେଇଚି ଆଉ।
ସେ ପାଖରେ ଜଳପ୍ରପାତ ଦିଇଟା ଅଛି।
ହଁ।
ସାନ ଘାଗରା ବଡ ଘାଗରା
ହଁ ସେଇଟିକି ଟିକେ ଗଲେ ହବ।
ହଁ।
ସାନ ଘାଗରା ବଡ ଘାଗରା ସବୁ ବୁଲା ବୁଲି ବର୍ଷା ଦିନଟା ଆହୁରି ଅଛି ଟିକେ ଟିକେ ଭଲ ଲାଗିବ।
ହଁ।
ବର୍ଷା ଦିନଟା ଅଛି ଟିକେ ଭଲ ଲାଗିବ ଏବେ। କଣ କହିଲୁ?
ସକା କଣ ଖାଇଥିଲ ସକା
ସକାଳେ ରୁଟି ରୁଟି ଭଜା।
ଭଲ ଆଉ। ହୁଁ।
ତମର
ଆମର ବି ସମାନ ରୁଟି କୁ ତରକାରୀ ହେଇଥିଲା ଆଉ।
ଓହୋ।
ହଁ।
କୁଆଡେ ବଜାର ପେଇଥିଲ କି ଆଜି?
ଦାନ୍ତ ବଥା ମେଡିିକାଲ ନେଇଥିଲି ଦା
ହୁଁ ହୁଁ।
ନ୍ତ ଦେଖେଇଥିଲୁ ପାଞ୍ଚ ଦେଖେଇଥିଲୁ ଯେ ଦୁଇ ତିନି ପ୍ରକାର ପରୀକ୍ଷା କରିଥିଲୁ ରିପୋର୍ଟ ବି ଆଣିଥିଲୁ।
ହଁ। ହଁ ନା
କାଢି ନଥିଲା।
ଓହୋ।
ଆଉ ତରଳିବ ଫୋନ କରିକି ସେଠି ନଥିଲେ ଜଣେ ତ ଯେମତି ଆଜି ଯାଇଥିଲ।
ହଁ।
ଦାନ୍ତ ପୁରା ଦାନ୍ତ ବା ମୁହଫୁହ ଫୁଲକି ବଥା ପ୍ରବଳ ଆଉ।
ହଁ ହଁ‌।
ଗାଲ ମୂଳ ବଥା ନାହିଁ।
ହଁ ପରା ଉଁ। ବଥା ହବବା। ଦାନ୍ତ ମାଢିରେ କଣ ହେଇଥିଲା ନା ଦାନ୍ତଟାକୁ ଭାଙ୍ଗି ଯାଇଥିଲା?
ଦାନ୍ତଟା ପୋକ ଖାଇ
ଆଉ ସନ୍ଧ୍ୟା ବେଳୁ କଣ ପ୍ଲାନିଂ ଅଛି ତାହେଲେ?
ସନ୍ଧ୍ୟା ବେଳକୁ ଯୋଜନା
କୁଆଡେ?
ଯିବା ଆଉ ସନ୍ଧ୍ୟା ବୁଲିବାକୁ ଯିବା ଆଉ।
ହଉ ଆଉ ଠିକ ଅଛି ଏଟାଗୋଟେ କଥା ଚାଲ ଯିବା ଆଉ।
ହଁ। ହଁ। ଆଉ ତମର କଣ ଯୋଜନା ଅଛି କି ସନ୍ଧ୍ୟାରେ ହ୍ୟାଲୋ ହ୍ୟାଲୋ ସନ୍ଧ୍ୟାର କିଛି ଯୋଜନା ଅଛି କି? ହୁଁ ହୁ।
ଦେଖାଯାଉ କଣ ହଉଛି ବର୍ଷା ଫର୍ଷା ଉପରେ ଅ ନିର୍ଭର କରୁଛି।
ହଉ ଯଦି ବର୍ଷା ନହେଲା ବୋଲେ ଯିବା ଆଉ।
କୁଆଡେ ଗଲେ ଡାକିବ ଆଉ।
ହଁ। ହଁ।
ତାହଲେ କେଉଁ ଜୋର ଟା ଯିବା ତାହଲେ।
ରାଜେଶ କହୁଥିଲା କଣ କଲା।
ସନ୍ଧ୍ୟାବେଳେ।
ଯିବା।
ରାଜେଶ୍ କଣ ସନ୍ଧ୍ୟାରେ କହୁଥିଲା କରିବା ପାଇଁ। ନା ନା ସନ୍ଧ୍ୟାରେ କହୁଥିଲାକି କରିବା ପାଇଁ।
ହଁ ହଁ।
ଶୁଭୁନି କି?
ଶୁଭୁଛି ଶୁଭୁଛି। ଏଇ ଝାପ୍ସା ଝାପ୍ସା ଶୁଭୁଥିଲା।
ହ୍ୟାଲୋ।
ହଁ ପୁରା ଠିକ।
ହେ।
ହଁ ଶୁଭୁଛି ଶୁଭୁଛି।
ହଁ ସନ୍ଧ୍ୟାରେ କଣ ହେଲେ କରିକି ଖାଇବା କହୁଥିଲା ଆଉ।
ହଁ ହଁ। କରିବା କରିବା।
କଣ ହଉଛି ସନ୍ଧ୍ୟାରେ ସନ୍ଧ୍ୟାର ପାଗ ଉପରେ ନିର୍ଭର କରେ।
ହଁ।
ନା କଣ?
ହଁ ସନ୍ଧ୍ୟାର ପାଗ ଉପରେ ଆକା ନିର୍ଭର କରୁଛି ଆଉ।
ଦେଖାଯାଉ କଣ ହେଉଛି ଆଗକୁ। ବର୍ଷା ନହେଲେ ବର୍ଷା ଟା ହେଲେ ପକୁଡି ଫକୁଡି କଣ ଟିକେ ଭଲ ଲାଗିବ।
ହଁ।
ନହେଲେ ଦେଖିବା ଆଉ କଣ କରିବା ନହେଲେ ଏଇଟା ଗୋଟେ କଥା ନା କଣ?
ହୁଁ। ଆଉ ସମ୍ବଲପୁର ଏବେ କେବେ ଯାଇଥିଲ କି ସେ ଆମର ଶୀତଳ ଷଷ୍ଠୀ ବେଳେ।
ନାଇ ଶୀତଳ ଷଷ୍ଠୀ ବେଳକୁ ଆଉ ଯାଇନି ସେ ଭାଇ ଜଣେ ଡାକୁ କୁଥିଲେ ତ ୟାଡେ କାମ ରହିଗଲା।
ସେଟା ଗୋଟେ ପ୍ରସିଦ୍ଧ ନା ସମ୍ବଲପୁର।
ହଁ।
ସମ୍ବଲପୁର ରେ ଶୀତଳ ଷଷ୍ଠୀ ପୁରା ଧୁମଧାମ ରେ ହଉଛି।
ଶିବ ବିବାହ ପରା କରାଉଛି।
ଆମ ଗାଁରେ ବି ହଉଚି। ଆମ ଗାଁରେ ବି ହଉଛି ଯେ ସେ ଏ ଆମର ଏପଟେ ବୌଦ୍ଧ ବୌଦ୍ଧ ଡିଷ୍ଟିକ୍। ବୌଦ୍ଧ ଜିଲ୍ଲା।
ହଁ ହଁ ଠିକ ଠିକ ଠିକ।
ସେ ସବୁ ଭଗବାନ ମାନେ ଶିବଙ୍କ ଇ ପରିବାର ରୁ। ଜଣେ ହଉଛନ୍ତି ପରିବାର ପାର୍ବତୀ ଙ୍କ ପରିବାର ଜଣେ ପରିବାର ହଉଛନ୍ତି। ପୁରା ବରଯାତ୍ରୀ ଗାଡ଼ି ଯାଉଛି ବାହାଘର ହଉଛି ଏମିତି ପୁରା ଆଉ। ଭୋଜି ଭାତ ହଉଛି ଗାଁ ରେ ଅପେରା, ଯାତ୍ରା, ମୀନା ବଜାର ସବୁ ଆସୁଚି।
ହ ହଁ ଭଲ ତାହେଲେ ଆଉ।
କଉଚନ୍ତି ପରା। ପ୍ରଥମ ପ୍ରେମ ବିବାହ ବୋଲି ସେଥିପାଇଁ ଧୁମଧାମରେ ପାଳନ କରୁଛନ୍ତି।
ହଁ। ମଜା ମସ୍ତି।
ହଁ।
ବିବାହ ଭକ୍ତି ଭାବରେ ବି ଟିକେ ଚାଲିଛି ଏଇଟା।
ହଁ।
ହେଲେ ବି ସମ୍ବଲପୁରର ଶୀତଳ ଷଷ୍ଠୀ ଟିକେ ଅଧିକ ପ୍ରସିଦ୍ଧ ଆଉ।
ଅଧିକ ପ୍ରସିଦ୍ଧ ଆଉ। ସମ୍ବଲପୁର ବଲାଙ୍ଗୀର ରେ ବି ଟିକେ ଗୋଟେ ଧୁମଧାମ ହଉଛି। ଆଉ ବରଗଡ ରେ ତ ଆମର ଧନୁ ଯାତ୍ରା ଟା ପ୍ରସିଦ୍ଧ ଆଉ।
ହଁ ବରଗଡ଼ରେ ତ ଧନୁ ଯାତ୍ରା ପ୍ରସିଦ୍ଧ ସେଇଟା ଚାଲିଛି ଆଉ।
ହଁ। ଯାର ତାର ଅଛି ଗୋଟେ ଗୋଟେ।
ହଁ ଯାର ତାର ଗୋଟେ ଗୋଟେ ପ୍ରସିଦ୍ଧ ଅଛି ଆଉ। ନୟାଗଡ଼ରେ ଯେମିତି ଚାଲିଚି। ହାଲୋ। ହୁଁ